ହାଲ୍ ଲୋ।
ହ୍ୟାଲୋ! ଆଜ୍ଞା ଆଣ୍ଟି ପ୍ରଣାମ।
ଆଜ୍ଞା, କଁ କରୁଚନ୍ତି?
ଝିଅ ବସିଚି ଆଉ। ଆଉ ବସିଲି ଲୋ ଝିଅ। ଭାତ ତରକାରୀ କିଛି କରିନେଇ ଆଉ। ଚା' ଜଳଖିଆ ଖାଇକି ବସି ଚୁ ଆଉଁ। ଆଉ -ଆଉ ତମର କଣ କରୁଚ? ହଁ, ହଁ।
ହୁଁ, ଗାଁ କୁ ଆସିଥିଲି।
କିଏ?
ଆଜ୍ଞା, ଆଣ୍ଟି। ହ୍ୟାଲୋ।
ହଁ, ଆଉ। ଆଉ ଗାଁରେ ସବୁ ଭଲ?
ଆଜ୍ଞା, କଣ ଖାଇଥିଲେ ଖରାବେଳେ?
ଆଜି ଖରା ବେଳେ ପଖାଳ ଭା ଉଁ ପଖାଳ ଭାତ, ବଡି ଚୁରା ଆଉ ଶାଗଉଜା, ଆଉ-ଉଁ ପଣସ ମଞ୍ଜି ଚଟଣି। ଆଉ ଗୋଟେ ଖଡା, ଖଡା ଆଳୁ-ଉ ବଡି, ବାଇଗଣ, ଆଉ ଗୋଟ୍ ଟେ-ଏ ସନ୍ତୁଳା ଆଉ, ପଖାଳ ସାଙ୍ଗକୁ ଏଇତ ଆଉ।
ହଁ, ବର୍ଷା ହେଇଛି ସିଆଡେ?
ହଁ ଲୋ, ଝିଅ ଆଜି ବର୍ଷା ପ୍ରବଳ । ତିନି ବର୍ଷା ହେଲା ଯେ, ପାଞ୍ଚଟା ଯାଏଁ ଆଉଁ ମର ଏଠି ଉଁ-ବ୍ ବର୍ଷା ହେଲା ଜ ହଁ, ବର୍ଷା ହେଲା ଘରୁ ବାହାରି ହେଲାନେଇଁ। ଆଉ-ଉ।
କଉଠି ଏବେ ଯାଜ୍ ପୁରରେ ନା?
ନା ଲୋ ଝିଅ।
ଆଣ୍ଟି ଗାଁ ଯାଜପୁର ରେ! ଗାଁ କଉଠି?
ଯାଜ୍ ପୁର୍ ପା
ହଁ, ଆମ ଗାଁ ବି ଯାଜ୍ ପୁର୍ ଟାଉନ୍। ଆଜ୍ଞା।
ସେପଟେ ରଜ ପାଳ କେମିତି ହଉଚି?
ହଁ, ଏଠି ବି ଜୋର୍ ରେ ପୁରା ବର୍ଷା ହେଇଚି ଆଜି ଚାର୍ ଟା ବେଳେ।
ହଁ, ବର୍ଷା ସବୁଆଡେ ହେଇଚି ଆଜି।